କଣ କରୁଥିଲେ?
ଏଇ ଯାଉଛି ସାଖା କରିବାକୁ। ସାଖା କରିବାକୁ ଯାଉ
ହୁଁ ହୁଁ ହୁଁ ଆଉ କଣ ଖାଇ ପିଇ ସାଇଲ?
ହଁ ମୁଁ ଜଳଖିଆ ଖାଇବି ଜଳଖିଆ ଖାଇ ଥିଲି।
ଏମିତି କଣ ହଉଛୁ କଣ ହେଇଛି କି?
ନାଇଁ କିଛି ନା।
କଣ ହେଇଛି କହୁନୁ?
କିଛି ନାହିଁ ବା।
ଆଉ?
କଣ ହବ କିଛି ନା।
ଆ ହଁ ହ୍ୟାଲୋ ମୁଁ ଏଇଠି ବସିଥିଲି ଗାଧେଇ କିରି ଆସି ଆଉ ହ୍ୟାଲୋ
ଖାଇ ସାରିଲୁ?
ନାଇଁ ଖାଇନି ଖାଇବି ଆଉ।
ସଖାଳୁ କଣ ଖାଉ?
ସକାଳୁ ଏଇ ଜଉ ପିଠା ଚଟଣି ଫଟଣି ହେଇଥିବ ଶାଗ ଭଜା ହେରିକା ଏଇଆ ଖାଇବି ଆଉ। ହ୍ୟାଲୋ ହୁଁ ଆଉ ହାଲୋ।
ଆଉ କଣ? କାହ୍ନୁ ତତେ କା କାହ୍ନୁ କିଛି କହିନି।
ହଁ ବା କାହ୍ନୁ କହୁଥିଲା କି ବାହାଘର କଥା ମୁଁ କହିଲି ଆଉ ମୁଁ ତ ଯାଇପାରିବି ନା ଆଁ। ରିସିପସନ କାଲି ତାଙ୍କର ବି ରିସିପସନ କାଲି?
ହଁ।
ହଁ ସେ ତାଙ୍କର ସେ ରିସିପସନ ନହଲେ ପଳେଇବ। ହାଲୋ।
ହୁଁ ହଁ ତୁ ଆକୁ
ଶୁଭୁନି
ତୁ ଆସିବୁନି
ହଁ ଏଇ ମାସ ଲାଷ୍ଟ କୁ ଦେଖିଆ ଆଉ ଏଇ ମାସ କହିଲେ ଆର ମାସ ଫାର୍ଷ୍ଟ ସେକେଣ୍ଡ ଏଇ ଭିତରେ ଆଉ। ସେକେଣ୍ଡ ସପ୍ତାହ ଭିତରେ ଆଉ।
ଆ ସିଏ କଣ କହିଛି ଡାକିବ ବୋଲି ଏ ଅଭୟ ପୁଅ ଅଭୟ? କେଜାଣି ତାକୁ ଟିକେ ଧ ସେ କଉଠି ନେଇ ନଗେଇ ଦଉ।
କହିଛି କହୁଥିଲା ତ ମୁ କହିଲି ମତେ ଯିବା ପାଇଁ ଦେଖିବା କଣ ହଉଛି ଆଉ? ହାଲୋ ଗୁଜୁରାଟ ହୁଁ।
ହଁ ହଁ।
ଆଉ ଆଉ କଣ କହୁଥିଲୁ ସେଦିନ ବାହାଘର କଥା?
ଚାକିରି ନ କଲେ ମୁଁ ବାହାଘର କରିବିନି।
କିଏ କହୁଚି?
ଆରେ ବାପା।
ତାପରେ
ଯେବେ କରିବ ସେବେ ବାହାଘର।
ଶୁଭୁନିଆ।
ଚାକିରି ଯେବେ କରିବ ସେବେ ବାହାଘର ହବ।
ସେ କଣ ନଭେମ୍ବର ରେ କରିଥାନ୍ତା ପା।
କେଜାଣି କଣ କଣ କରିବ ସେ କଥା ସିଏ ଜାଣ ନାଁ କିଛି କରନି। ମୁଁ କିଛି କହୁନି ସେ ତାଙ୍କର କଣ କରିବେ କଣ ନାହିଁ ସେ ତ ସିଏ ଯାଣନ୍ତି ନା ମୁଁ ସେ ତା ଶଶୁର ଆଉ ଆ ମୁଁ ବାଜି ନଇନି ସେ କଣ କହିଲେ ନା।
କଣ କହିନ ଆମ୍ ପୁଣି ଚାକିରି କରନ ଇଏ ସେ ଏତେ କେବେ ହବ? କିଏ ଅନେଇଥିବ ନା କଣ? ଆଉ ଡାକି ଦେଇଗଲା ତା ଆଉ ଏ ରାଧା କହୁନି ନା କହିଲେ କଣ?
ଝୁଅ ମିଳୁ ନାହାନ୍ତି ଝୁଅ ମିଳୁନାହା
ହୁଁ ମିଳିବେନି କାହିଁକି।
ଜଗୁଆ ଜଗୁଆ ର ହେଇ ପାରୁନାହିଁ ପା।
କ ମିଳୁନାହାନ୍ତି। ମିଳୁନା ମିଳୁନାହାନ୍ତି। ଆଉ।
ସେ ଯଦି ବାହାହବ ହେଲେ ଏଇ ବର୍ଷ ତାର ସ୍ଥିର ନାହା ଥିଲା ହେଇଠି କଣ ରହିଲାନି ଆର ବର୍ଷକୁ ତାର। ଆଉ କୋଉଠି ତ ବୁଲି ବୁଲିିକିରି। ଥେଇଆ ହେଲେ ଆଉ ପୁଣି କଣ କରିବା ଯଉ ଭଲ ପାଇଲା ହଜାର ଜାଗା ଛାଡିଲା। ଆଉ କିଏ କଣ କରିବ?
ହଁ।
ଆଉ ବା ବାଜ ବିିଷ ତ। ହୁଁ ସେ ରହିତ ହେଲା ନି
କଣ ହେଲା।
ଏ ସେମିତି ଆଉ କଣ ଭଲ ଅଛି ସେ ସେ ଆଉ
ହୁଁ ହୁଁ ହୁଁ।
ହୁଁ ଏଇତ କଥା ମଣିଷର ଦିନକୁ ଦିନ ହା କମୁଛି ନା ବଢୁଛି। ଏଇଆ ଆଉ ସିଏ ତ କଣ କୋଉଠି ଚାକିରି କରିଥିଲା ତା ଛା ଲା ହଁ। କଣ ହେଲିଛି କେଜାଣି ଛାଡିଦେଲା ଆସି ଘଟି ଅଛି ଆଉ କାଲି ନେଇକି ଯାଉଛ ତା ବୋଉ କୁ। କୋଉଠିକି ଆଉ ବଳିଆ ଜଘୁଆ।
ହଁ।
ହଁ ସେ ଯେତେବେଳେ ନାଇଁ ଏଇଠି କେ ଦିନ ହେଲାଣି ଆସିନି। ବେଶିଆଡ ତ ଆଉ।
ଶୁଭୁନି।
ହଁ ବା ସେ ଆସ ଏ ଏ ସେଇ ଦିନ ହେଲା ଆସିନି।
ହୁଁ ହୁଁ ହୁଁ।
ଖାଇବା ପିଇବାକୁ କଣ?
ଶୁଭୁ ନି।
ଖାଇବା ପିଇବାକୁ ହ ହେଲେ ଡାକଉ ଆଉ ଏ କ ଦିନ ହେଲେଣି ଆସିନି।
ହୁଁ ହୁଁ ହୁଁ।
ସିଆଡ଼େ ତ ନାଜ ମାଡ଼ୁଚି ଆସୁନେଇ ଆଉ ପଡ଼ଥୁଲୁ ଛାଡିଦେଲା ଆଉ ଅଁ ହଁ। ସିଏ କଁ ତି ମଦ ପିଇକିରି କଣ ଖରାପ କରି କହିଲା ହେଲା ସିଏ କଣ କହନ୍ତି ସେ କମ୍ପାନୀ ବନ୍ଦ ହେ ଯାଇଚି ସର୍ପ କମ୍ପାନୀ।
ହଁ ହଁ ଛାଡ଼ି ତ ଦେଲା ଆଉ ପୁଣି ଅଇଥାନ୍ ସର୍ଫ ଏକ୍ସେଲ୍ ବନ୍ଦ କାଇଁ ହବ ଇଏ ଛାଡ଼ି ଦେଇଚି।
ହଁ। ହୁଁ କଁ କୋଉନାହାନ୍ତି ଫିଟୁନେଇ କଥା ଆଉ। ଆଉ ସେ ବଳିଆ ତାର ଚାକିରି କରଚି।
ଶୁବୁନି।
ବଳିଆ।
ହଁ।
ସିଏ ତ ସେଠି ଭୁବନ୍
ହଁ ସିଏ ତ ଆଇନଷ୍ଟାଇନରେ ଅଛି।
କଣ ଅଛି?
ଆଇନଷ୍ଟାଇନ କଲେଜେରେ ଅଛି ବା।
ହଁ। ଆଉ
ଆଉ ମୁଁ ଏ ଗଲୁନୁ ଶଙ୍କରା ଆଉ ସ୍ତ୍ରୀ ଦେଖିଆଇଥାନ୍ତୁ।
ହଁ ମୁଁ କୁଆ ସାରୁଗୁ ଆଡ଼ୁ କୁଆ ଯାଉଚି ମତେ ବେଳ ମିଳୁଚି କହିଲୁ। ମୁଁ ଗଲେ ସେ କାଲେ କଁ ଖରାପ କିରି କହିବେ ମୁଁ କାଇଁ ଯିବି ତାଙ୍କ
ହଁ ଦାବା।
କାର କଣ ଖରାପ ଗୁ ଇଏ କାଇଁ ଆଇଚି ଆମ ହଟିକି ସା ଖର ବୋହୂ ଆଣି ଘରେ ପୁରେଇଚନ୍ତି ମୁଁ ଆ ହଟିକି ଚ ଯିବି କଣ ହୁଁ ମୋ ହୁସିଆରରେ ମୁଁ। କଣ ଗୋଟେ ତା ଉପରେ କହିଦେବେ ହୋଠୁ?
ହୁଁ ସେଇଆ ହିଁ କଥା।
ହୁଁ।
ଦା ଦଦା?
ଦାଦା ପଢ଼ୁଛି।
ଉଁ ହଁ ବର୍ଷା ହେଇଚି ଆଜି?
ଆଁ? ବର୍ଷା ନାଁ ନାଇଁ। ନାଇଁ ବର୍ଷା ନାଇଁ ଖରାହେଇଁଚି।
ଅହ ହଁ ହଁ। ହଁ ହଁ ଭାତ ଦିଆସେନ୍ ଉଁ ହୁଁ ହୁଁ ହ।
ହୁଁ ତୁ ଆସିବୁ ଆର ମାସୁକୁୁ?
ଅଛି ତ ଦେଖାଯାଉ।
ହଁ ଆସିବୁ ଆଉ। ଟିକେ ବୁଲିଯିବୁ ଆସିକିରି ଖୁଜୁରାଟ ଯିବୁ ଆଉ।
ହୁଁ।
କୋଉ ଚା କିରି ବାକି କରରେ ବାପା କେମିତି ଏ ସଂସାର ବାପିନ ପଳେଇଲା ଏଠି ବା। ଉଁ
ହୁଁ ଦୁବାଇ।
ହୁଁ କଣ ସେ ତା ବାପା ଆଉ ରକ୍ଷା ଥୟ କରୁନେଇ। ହଁ ରୋଜଗାର କରୁ ଅଇଁଛା ଆଉ ସେ କାହା ଦୁଆର ମୁହଁକୁ ଯାଉନାହାନ୍ତି।
ନାଁ।
ନାଁ ମଣିଷ ବଡ଼ ଲୋକ ହେବେ ଆଉ ସେ ଆର କଣ ମାଇବ ଗପୁଚି ହଁ ମାଇବ ଗପୁଚି। ଉୁଁ କଣ କରିବି ଘର ଖାଲି ବଖରା ଘର। ଆଉ ଉପରେ ଵଖରା ଘର। ବାଟ ନବ ନା ଘର କରିବି ବଖରା ଘର ଆଉ ବଖରା ଲାଟିନ୍ କରିଦେବି ସେତିକି। ଏଇଆ କଣ ଟୁନା କଖୁଛି ଆଉ ବାବୁ ତ ତାର ଚଲେଇି ଦେଖେଇକି ଯେମତି କହିଲା ଯେମତି କଥା କହନ୍ତି ଆଉ।
କଣ କହି
କଣ କହିଲା ଆ ଗୋଟା ମାସ ଦରମାରେ ବିଶାଳରେ ଘର କ ରିବି ଅମକଠେଇ ଘର କରିବି ଏମତି ହଁ
ହଁ ଗୋଟା ଆ ଆ କେଜ ପାଉସ ସବହ ତାର ସେଭଳିଆ କଟକ ଜାଗାରେ ପାଉଚି ଖର୍ଚ୍ଚ ବାର୍ଚ୍ଚ ତିରିଶ ଚାଳିଶ କଣ ମାଠିଏ ଟଙ୍କା ପାଉଚି ନା କଣ ତୋ ପୁଅ। ହାଲ ସେ ଯିଏ ନ ଜାଣିଛନ୍ତି ତାଙ୍କରି ଆଗରେ କହିବ ନା କଣ ସମସ୍ତଙ୍କ ଆଗରେ।
ବିଶ୍ୱାଳୀରେ ଘର କରିବି। ତମର କିଆଳି ଆଡକୁ ମୁହଁ ଖୋଲିବି ମୁଁ କହଲିି ତୁ ବିଶୁାଳରେ ଘର କଲେ ମୋର କିଆଳି ଆଡକୁ ମୁହଁ ଖୋଲିଲେ ମୁ କଣ ବିଶ୍ୱାଳ ଛାଡ଼ିଦେବି ତୁ ବାରି କରିବୁ ନା। ଯିତି ବେଣୁଘର ରହିଲା ଅଟିକିକିରି ବେଣୁଘର କହୁଥିଲା ମୁଁ ବାରି କରିବି ମୁଁ କହିଲି ନାଇଁ ସେ ଆମର ଦିଆହବନି।
ବେଣୁ କଣ ବେଣୁ ଏପଟେ ଦେେଲେ ସେପଟେ ନବ ନହେଲେ ନାଇଁ।
ନାଇଁ ତୁ ତେମେ ମତେ ଏଠୁ ଛାଡି ଦଉନ ନା ଆମର ସେତରେ କଣ ଅଛି? ତମର ଯେମିନି ସେଥିରେ ନୁହେଁ ମୋର ସେଥିରେ କଣ ଅଛି ମୁଁ କେମିତି ଦେବି ତମକୁଏଁ? ଏଇ ଦିନ ହିଁ ଠେଲା ପେଲା ହିଁ ଆଉ କଣ?
ହୁଁ।
ସିଟି ଚଳୁଛ। ମୁଁ ସେମିତି ଏଠି କୋଉଠୁ ଅଳିଆ ଟେ କି କଣଟେ ପକେଇ ଦଉଥିଲି ଏପଟକୁ ଆଉ ମୋ ତ ଆଉ ସେକରୁକୁ ପକେଇବା କଥା ନାଇଁ ଠିକ କାଠ ଉଠିବ ମଟର ରହିବ ତାଲା ପଡିବ ଚାବି ପଡିବ ମୁଁ କଣ ତମ ସେପରକୁ ଆଉ ଯାଉଛୁ ତେମେ କଦଳୀ ବଣ କରି ତମର ଅଳିଆ ହେଇଚି ମୋର କଣ ଅଛି ସେଠି। ଆଉ ଯେମତି କଦଳୀ ଗଛ ଉଠିଲା ବିଷ୍ଣୁଙ୍କୁ ଦେଖି କହିଲି ବିଷ୍ଣୁ ସେଉଠୁ ଗଲା କାଟ ପୁଣି ଅଇଁଛା ମାଡ଼ିଲା ବିଷ୍ଣୁ ଅଇଲେ ଦେଖିଲେ ପୁଣି କହିବନି କାଟିବାକୁ। କଦଳୀ ଵଣ କରୁଥେଲା ଆଉ ମୋ ସାପ ପଶିକି ରହିବ ଆଂ ହେଟୁ ବିଷ୍ଣୁଙ୍କୁ କହିଲି ବିଷ୍ଣୁ କହିଲା ତମେ ବେ ପୁଣି ତେଲିକରି ପୁଣି ହେଲାଣି କଦଳୀ ଗଛ ବିଷ୍ଣୁ ଆଉ ଆସିନି। ଆଇଲାଠୁ ଛେଁ ବଳେ କଣ କଥା ବାହାରିବନି। ମୋର କଣ ପାଖରେ ଅଛନ୍ତି ଅମକ କରୁଛନ୍ତି। ତାଙ୍କର ପରବାହାର ସାରୁ ନଗେଇଛନ୍ତି ତା ବାରି। ଯେ ଆଉ ସେ କଥା ସେ ଜାଣନ୍ତି।
ହୁଁ ହୁଁ ହୁଁ।
ଯେମିତି ଆଉ କଣ ଆମର। ପଇସା ନହେଲେ ପାଞ୍ଚ ବର୍ଷରେ ହବ। ଯାହି ଯେତିକି ହେଲାଣି ଯଥେଷ୍ଟ ହେଲାଣି ଆଉ କଣ? ଏଇ ତିତିକାଳି ମାଛ ମାରିବ ବୋଲି ଘର କାମ ହଉନି ତାପରେ ଟାଇଲି ପଡୁନି। ଆଡେ ଇଏ ତ ହେଇଠି ମିସ୍ତ୍ରୀ ମିଳୁନାହାନ୍ତି ହେଇଠି ଲାଟିନ ଘରଟା ହବ ବୋଲି କଣ କଇଁଚି କୁଆଡେ କାଲି ଯାଇଲା ତା କତିକି ଉଁ କଣ କଇଁଚି ବୁଧୁବାରେ। ବୁଧୁବାରେ ହବ ଆସିବ କଣ କରିବେ ପ୍ଳାଷ୍ଟର କରିବେ। ଗୁରୁବାର ବନ୍ଦ କରିବେ ଶୁକ୍ରବାରଠୁ ରେଗୁଲାର କାମ କରିକି ଆମର ଶଇଲେ ସେ ଯାଇ ଯିବେ।
କଣ ଆଉ କଣ ଅଛି କି ସରିବ?
ସେ ଭିତର ଘର ଟା ସେ ରୋଷେଇ ଘର ଟା ପ୍ଲାଷ୍ଟର ହବ। ଲାଟିନ ଘର ପ୍ଲାଷ୍ଟର ହବ ତଳ ମେଜିଆ ପଡ଼ିବ ଆଉ ଏମିତିଆ ଆଉ। ସବୁ ଅଛି ଆଉ ହେଟୁ ତାପରେ ସିଏ ତ ଆସିବ କାମ କରିବ ତାର କୋଉଠି କଣ ନବ ମଟର ଓପୁରୁକୁ ଠିବ ମଟର ପେଇଁ ହବ ପୁଣି ଓପରେ ଇଟାରେ ହେଲାମେ ପବନ ଉୁଡେଇ ନ ହବ କାଳେ ମୁଁ ତ ଉଠିକିରି ଏଠାରେ ଚଟାଣ ହବ ଏମିତିଆ କଣ ଆଉ କଣ ବାହାଦ ମିସ୍ତ୍ରୀ ଧରା ଛୁଆଁ ଦଉନି ଏଇ ବାବା ଦାମ ବା ଦାମ ବାବା ସେଇ କା ଏ ଯାଇଥିଲା ଆଉ କାଲି ତାକୁ କହିଁକିରି ଆଇଚି।
ହୁଁ ହୁଁ ହୁଁ।
ଆଉ ଏମତି ଆଉ ବରମଡା ହଉଁଚି ବରମଡା ବନ୍ଦ ହଉଁଚି ଏମିତି ହଉଛି ଆଉ। ହଁ।
ହୁଁ ହୁଁ ହୁଁ।
ଲୋ ବାପା ହେ ସେ ଯାହା କରୁଛ ତମର ପାଇଁ ହବ ମୋର କଣ ହଉ ମୋର ଆଣ ଖାଲି ଠାକୁରଙ୍କୁ ଡାକୁଛି କେମିତି ମୋ ଗୋଡ ହାତ ଚଳୁଥିବ ମୁଁ ଛୁଟି ପାଇ ମୁଁ ଆଉ
ହଁ।
ହଉ ଯା ଖାଇନଉଁ ଖାଇବୁ ଯା।
ହୁଁ ହୁଁ ହୁଁ।
ଯା ବାପଲୋ ଯା ଖାଇବୁ। ଚାଲ
ହଁ ରଖ